ହଁ।
କଣ କରୁଥିଲୁ ମା?
ଏଇଠି ବସିଥିଲି ଆଉ। କମ୍ପ୍ୟୁଟର କ୍ଲାସରେ ଆସିକି ବସିଥିଲି ନା ଖାଇନି।
ଗାଧେଇ ପାଧେଇ ସାରିଲୁଣି।
ହଁ ହଁ ସେ ସକାଳୁ ସରିଲାଣି ପୂଜା କରି ଅଧା ପୂଜା କରି ଯାଇଥିଲି ଆଉ ମାମା ଖାଲି ତୁଳସୀ ଦେଇକି ପୂଜା କଲେ।
କମ୍ପ୍ୟୁଟର କ୍ଲାସ କେତେଟାରେ କ୍ଲାସ ହଉଛି?
ର କମ୍ପଟର ଛଅଟାରୁ। ଛଅ ରୁ ଛଅଟା ପଇଁଚାଳିଶ।
ଓହୋ।
ଛଅଟା ପଇଁଚାଳିଶି ସାତଟା ପାଖାପାଖି ହେଇ ଯାଉଛି ଆଉ।
ଆଉ ମାମା କଣ ଖାଇବାକୁ ବନଉଚି?
ମୋ ମା ଏଇନେ ପିଠା ବନଉଛନ୍ତି।
ପିଠା, କ୍ଷୀର। ପିଠାକୁ ତ ବଢିଆ ଖାଦ୍ୟ ଆଉ। ଆଉ ଅଜା ଆଇ ସମସ୍ତେ କଣ କରୁଛନ୍ତି?
ଆଉ ଭାଇ ହଁ ଅଜା ତ ବାରିଆଡେ ଅଛନ୍ତି। ଆଉ ଆଈ ଏଠି ଶୋଇଛି ଆଉ।
ଏଇନା ତ ବେଶୀ କିଛି କାମ ନଥିବ ଆଉ ଚାଷ ବାସ କାମ ଆଉ ନା ଆରମ୍ଭ ହେଇନଥିବ।
ନାଁ।
ଝିଅଟା ସ୍କୁଲ ଜାଇଛି?
ତା ଦେହ ଭଲ ନାଇଁ ପା ଜର ହେଇଯାଇଛି ତାକୁ।
ଓହୋ ଏ ଅଚାନକ ବର୍ଷା ଫର୍ଷା ହଉଛି ତ। ହଁ ସିଜିନ ଚେଞ ହେଲାବେଳକୁ ଦେହଟା ଇଏ ହଉଚି ଆଉ। ସେ ଭାଇଙ୍କର ଆଜି ଅପ୍ରେସନ ହବାର ଅଛି ଯିଏ ଆସିଛନ୍ତି। ଗଲେଣି କଣ କେଜାଣି? ଆଉ କଣ?
ଭଲ ଆସିକି ଯାଇଥିବ ଶୁଣିଲେ ଆଉ ଅପ୍ରେସନ କଥା ଶୁନିକି ତାର ହାଲତ ବାଜି ଯାଉଥିବ।
ହଁ ଟିକେ ଡର ଡର ନିହାତି ଲାଗିବ।
ଆଉ ଅପ୍ରେସନ ହେଇଗଲା ପରେ ଆଉ କିଛି ନି।
ନା। ଆରେ ସେତିକି ସମୟ ଟିକେ ଡର ଡର ଲାଗିବ ତାପରେ ସଇଲା
ବୁଝିବାଟା ଡର ଲାଗେ ପୂର୍ବଟା ହେଇଗଲା ପରେ ଆଉ ଡର ନାହିଁ।
ହ
ବିନ୍ଧିବ ଆଉ
ହଁ ମେଡିସିନ୍ ଦେଇଦେବେ ଡକ୍ଟର ମେଡିସିନ ଖାଇଦେଲେ ଆଉ କଣ, ଇଏ ହଉଛି। ଆଉ ଯୋଉ ରଜ ମଉଜ ହଉଥିଲା ଡେଲି ଖାଇବାକୁ ଦଉଥିଲେ। ନା ତିନିଦିନି ଓହୋ ସେ ଜଉମ ମନ୍ଦିର ପାଖରେ ଯୋଉ ଦଉଥିଲେ।
ହୁଁ
ଡେଲି ଦଉ
ହୁଁ ।
ହାଲୋ,
ନା
ତୁ କହୁଛୁ ମାନେ ସରକାର ନେଇଥିଲେ ହାତକୁ ଆଉ ନା- ଆଉ ସରକାର ଖର୍ଚ୍ଚ କରୁଥିବେ ରୋଷେଇ କରୁଥିବେ ଆଉ
ନାଁ ସେଥିପାଇଁ ରୋଷେଇ
ହଁ ବା ସେଠୁ ପନିପରିବା ସବୁ କଉଠୁ ଆଣୁଛ? ମାନେ ଆଉ ତ କାହା ବାଡି ରେ କିଛି ହଉନି। ମାନେ ହାଟ ପାଖରେ ନା ବାରଙ୍ଗରୁ
ଆଉ ବଜାର ଆଣୁଛନ୍ତି ନା ବଜାରରୁ
ଓହୋ, ଆଉ ଗାଁ ର ଦୋକାନ ବାଡି ନାହିଁ।
ନା ନା।
ହଁ ଯାଇ ବାରଙ୍ଗରୁ ଆଣିବାକୁ ପଡୁଥିବ ନା? ଆଣିଲେ ଦୁଇ ଚାରି ଦିନ ଥରେ ଆସୁଥିବ ଫ୍ରିଜରେ ରଖ ଖାଇ ଯାଉଥିବ ଆଉ। ନା? ହଁ ହୁଁ।
ଖାଇଥିଲ ଖାଇଥିଲେ।
କଣ କହିଲୁ ମା?
ଖାଇଥିଲ କଣ?
ଏଇନା, ଏଇନା ମୁଁ ଯୋଉ ଚୁଡା ଭଜା ଅମୁଲ ଚିନି ଟିକେ ଖାଇଛି। ମାନେ ଚୁଡା ଗୁରା ଭାଜିକି ରଖି ଦେଇଥିଲି ଡବାରେ ଏ ପୂଜା ସାରି ଦେଇକି ଏଠି ବସିଥିଲି। ଯାଉଛି ରୋଷେଇ କରିବି ଏଇନା। ଅ ମୁଁ କହିଲ ନଅଟା ହଉ ରୋଷେଇ କରିବି। ସାଢେ ଦଶଟା ଭିତରେ ସରିଗଲେ ଆଉ ପୁଅ ଝିଅ ଦିଟା ସ୍କୁଲ ଯାଇଛନ୍ତି। ଆସିଲେ ଖାଇବେ ଆଉ କିଛି ଖାଇନାହାନ୍ତି ନା ଗୋଟେ ଗୋଟେ ଖାଲି ପାଞ୍ଚ ଟଙ୍କିଆ ବିସ୍କୁଟ ପୁଅ ଟା ଖାଇକି ଯାଇଛି। ଝିଅ ଟା ନେଇକି ଯାଇଛି। ଖରା ଟା ହଉଛି ଭୋକ ଲାଗୁଥିବ, ଆଇଲା ବେଳକୁ। ଆଉ ରୋଷେଇ କରିଦେଇ ହେଲେ ଖାଇଦେଇକି, ସେମାନେ ଟିକେ ଶୋଇ ପଇଲେ ତାଙ୍କୁ ଭଲ ଲାଗିବ।
ହୁଁ
ଏଇଆ କଥା। ନଅଟା ହେଇଗଲେ ଯିବି କରିବି ଆଉ। ଭାତଟା ଭାତଡାଲି ତର୍ ତରକାରରେ କି ଭାତ, ଡାଲମା, ଭଜା ଏମିତି କଣ ଗୋଟେ ହବ ଆଉ
ଯିବି ଆଉ। ବାହରିବି କଲେଜ ଯିବି ଆଉ ଟିକେ ପରେ ଆଉ
ଓହୋ, କଲେଜ କେତେଟାରୁ କେତେଟା ଯିବୁ?
ଦଶଟାରୁ ସେ ନଅଟା, ସାଢ଼େ ନଅଟା, ବେଳୁ ନଅଟା ବେଳୁ ଯିବି। ଆସିବି ତିନିଟା ଚାରିଟା ବେଳୁ ଆଉ
ଏବେ ଏତେ ସମୟ ହଉଛି ନା?
ହଁ।
ପାଣି ଫାଣି ନେଇକି ଯାଉଥିବୁ ଭଲରେ କାହିଁ ନା ଖରା ଟା ବାଧିବ ନା।
ହୁଁ
ହଉ ପାଣି ନଉଥିବୁ। ସେଠି ତ ଥିବ ପାଣି ଆଉ ନା?
ହଁ, ଆମର ଆକ୍ୱାଗାର୍ଡ ଲାଗିଛି।
ହଁ, ନାଇଁ ଟିକେ ମୁଁ କହିଲି ପାଣି ଟା ସଫସେଣ୍ ତୁ ପିଇଥିବୁ ପାଣି ଟା ସଫସେଣ୍ଟ ପିଇଲେ। ଖାଦ୍ୟ ଖା ନ ଖା ସେ ମ୍ୟାନେଜ କରିଦଉଥିବ ଶରୀରଟାକୁ।
ହଁ ଆକ୍ୱାଗାର୍ଡ ଲାଗୁଚି ଥଣ୍ଡା ପାଣି ବାହାରୁଛି ସେଠି।
ହଁ। ଆଉ ମାଙ୍କଡ ଆସୁଛନ୍ତି?
ହଁ ହଁ, ଖାଇଦଉଛନ୍ତି। ପାତିମାଙ୍କଡ଼ ଏଠି ଖାଲି ଗୋଡଉଛନ୍ତି କାମୁଡିବା ପାଇଁ।
ମାନେ ମଣିଷ କୁ ଗୋଡାଉଛନ୍ତି।
ହଁ।
ନା ତମେ ଗୋଡ଼େଇଲାଠୁ ସେ ରାଗି ଯାଉଥିବେ।
ନା ନା ସେ ଆମକୁ ଗୋଡଉଚନ୍ତି।
ଏ ଦାୟିତ୍ୱରୁ ରହିବୁ।
କାମୁଡି ଦେଇଛନ୍ତି, ଗୋଟେ ଝିଅ ଟାକୁ କାମୁଡି ଦେଇଥିଲେ ଏଇଠି।
ଓହୋ।ନାଇଁ ଦାୟିତ୍ଵରେ ରହିବୁ, ନହେଲେ କଣ କହିଲୁ ଡେଇଙ୍କି କାମୁଡି ଦେବେ ସେମାନେ ପୁରା ଭାରି ଆକ୍ଟିଭ।
ହଁ ବା।
ହମ ସେମାନେ ବହୁତ ଆକ୍ଟିଭ, ଦେଖୁନ୍ତୁ ସେମାନେ କେ ଦିଅନ୍ତି ଖଲେ ଏଡାଳରୁ ସେଡାଳ ଖାଲି ଡେଇଁ ପଡ଼ିବେ।
ଦୌଡ଼ିିବି ପାରିବନି।
କପିଳାସ ଯାଇଛୁ କେବେ ନା ଯାଇନୁ? କପିଳେଶ୍ଵର ପ୍ରବଳ ମାଙ୍କଡ, ଯାଇନୁ ଜମା ଦେଖିନୁ?
ହୁଁ।
ହଉ ଆସିଲେ ଥର ଦେଖିଆ ଗାଡି କରିକି ଯିବା ଆଉ। ଆମେ ଯୋଉ ବୁଲି ଯାଇଥିଲେ ସେଆଡେ ବଢିଆ ମଜା ହେଲାନି। ତୁ ଯାଇଥିଲୁ ଜାନୁଆରୀ ମାସରେ। କିନ୍ତୁ ଏତେ ବାଟ ଗୋଟିଏ ଦିନର ନୁହଁ ନା।
ହଁ।
ସେଏ ଯତି ଦିନେ ଯିବା ଆଉ ଦିନେ ଆସିବ ଠିକ, କିନ୍ତୁ ବହୁତ ଟଙ୍କା ଲାଗିବ।
ଟଙ୍କା ଲାଗିବ ଥରେ ଥରେ ଯିବ ଆସ ଯ ବର୍ଷକୁ ଥରେ ଯିବା କଥା ବୁଲିବା ପାଇଁ।
ହଁ ସେ ନାଇଟ୍ ସଡଛି ପୁଣି ନେଇଯିବ ଆଉ ପୁଣି ତାପରୁ କିନ୍ତୁ ଦୂର ବାଟ ତ ଧର ଦିନେ ଗଲେ ରେଷ୍ଟ ପୁଣି ତାପଦିନ ଫେରିକି ଆସିଲ। ଏମତି ହବ ସମସ୍ତେ ଏଠିକେ ମିଶିକି ପଇସା ବା ସେମତି କଣେ ପ୍ରୋଗ୍ରାମ କରିବା ହଁ। ଧର ଏତେ ଲୋକ ଆମେ ରହିବା ସେ ଖର୍ଚ୍ଚ ଖାଇବା ପିଇବା ଖର୍ଚ୍ଚ ସବୁ ମିଶି ମୁଣ୍ଡ ପିଛା ହିସାବ ହଁ
ତା ପର ଦିନ ଆଉ ଗୋଟେ ଜାଗା ସକାଳୁ ସକାଳୁ ଆଉ ଗୋଟେ ଜାଗା ଗାଧେଇକି ଆଉ ଗୋଟେ ଜାଗା ଦର୍ଶନ। କରିବ।
ହଁ ଗୋଟେ ଦିନ ଏତେ ଜାଗା ଠିକ ସେ ବୁଲି ହଉନି ନା।
ହଁ ତୁ ଗାଡିରେ ହିଁ ଚାଲୁଥିବ ହଁ ଗାଡିରେ ନିଁ ଚାଲଛି ତ
ହଁ ପା।
ତୁୁ ବାହାର ଆଉ ଦୂର ଜାଗା କରିବା ସମସ୍ତେ ପଇସା ଆଦାୟ କରିବା। କରିବା। ହଁ ବସ ରେ ଯିବା ସମସ୍ତେ ସିଟ କରିବା।
ହଁ । ଯେତିକି ଖର୍ଚ୍ଚ ହବ ସମସ୍ତେ ମୁଣ୍ଡ ବିଛା ହିସାବ କରି ଦେଇଦେଲେ ଭଲ ହବ।
ହଁ। ବସ୍ କଲେ ବସ୍ କଲେ ଆଉ ଦୂର ବାଟ କଲେ ସମସ୍ତଙ୍କ ସିଟ ନ କଲେ ଆହୁରି ସୁବିଧା।
ହବ ନାହିଁ ସିଟ ନ ଗଲେ ବସି କୋ
ସେଇଆ ଅଣ୍ଟା କଣ ହେଇଯିବ ନା? ରାତିରେ ରହିବା ବସ୍ ରେ।
ହଁ ପା ତୁ କେତେଟାରୁ ଉଠୁଛୁ?
ମୁଁ ଉଠୁଛି ସାଢ଼େ ଚାରି ଟା ପରେ।
ଶୋଉଛୁ ସାଢେ ଦଶ?
ହଁ ସେଇ ସାଢେ ଦଶ ।
ହଁ ସାଢେ ଦଶରେ ଶୋଇଲେ ସାଢେ ଚାରିଟା ଭଲ ନିଦ ଭାଙ୍ଗିଜିବ।
ହଁ ଜଲଦି ଉଠିବାଟା ଭଲ।
ଯୋଉ ଡ୍ରଇଂ ଶିଖାଉ ପିଲାଙ୍କୁ ଆଉ ଶିଖାଉଛୁ?
କନ କଲେଜ ଲେଟ ହଉଛି କଲେଜ ରେ ଆଇଲା ବେଳକୁ।
ତୋର ପ୍ରାକ୍ଟିସ ରୁହନ୍ତା। ଭବିଷ୍ୟତରେ କୋଉଠି ଗୋଟେ ଭଲ ସ୍କୁଲ ଫଲ ଡ୍ରଂର ହେ ଯାଆନ୍ତୁ।
ତାପରେ ଏଠି ମୁଁ ଏଠି ସେମାନେ ଯାଉଛନ୍ତି ଡ୍ରଇଂ ଶିଖିବାକୁ ଆଉ ଡ୍ରଇଂ ଗୀତ ନାଚ ପାଞ୍ଚଶହ ଟଙ୍କାରେ। ସେମାନେ ଏଠିକି ଆସିବେ।
ଓ ସେଠି ଆଡେ କରିଦଉଛନ୍ତି ନା? ଡ୍ରଇଂ ନାଚିବା ଭିତରେ ସବୁ ତକ ମିଶିକି ପାଞ୍ଚଣ ଆଉ ତାହେଲେ ତାଙ୍କୁ ସେଠୁ କମ ହେଲେ ସ ସେଆଡେ ଯିବେ ତତେ ବି ତିନିଶହ ଟଙ୍କା ମୁଣ୍ଡ ପିଛା ନଦେଲେ ତତେ ବାଧିବ।
ହୁଁ।
ତ ସେଇଠି ନହେଲେ ଟିଚର ସିପ କରି ଦୋଉନୁ? ସେମାନେ ଯାଉଛନ୍ତି ତୁ ତୋର ଖାଲି ତୁ ତୋର ଖାଲି ଡ୍ରଇଂ ଶିଖାନ୍ତୁ। ଡ୍ୟାନ୍ଟିର ଡ୍ୟାନ୍ସ ଶିଖାନ୍ତେ ଗୀତ ଟିଚର ଗୀତ ଶିଖାନ୍ତେ ଆଉ
ମନା କରରାଇବେ ଯୋଉମାନେ ଅଛନ୍ତି ପେଣ୍ଡିଙ୍ଗରେ ସେମାନଙ୍କ କରେଇବେ ନା।
ଓହୋ ତଥାପି ତୁ ଟ୍ରାଏ କରିଥା ତତେ ଭଲ ଆସିଚ ନା। ଯୋଉଠି ହେଲେ ନା ଗୋଟେ ସେଟିଙ୍ଗ ହେଇଯା ଇଆଡେ ପାଠ ପଢ ମାନେ ନିଜେ ପଇସା ରୋଜଗାର ତରବ ନିର୍ ବାବାମାନଙ୍କ ଉପରା ପ୍ରଚର ହବନି। ଯାହା ପଇସା ଆସିବ ପାଠରେ ଲଗେଇବ ପାଠ ପଢିବ ଯୋଗ୍ୟ ସବୁ। ହଁ ନିଜେ ତାପରେ କଣ କହିଲୁ ନିଜେ କଷ୍ଟ କରି ରୋଜଗାର କଲେ ଆଉ ତତେ ତତେ ଆଉ ବାହାରେ ବେଶି ଖର୍ଚ୍ଚ କରିବାକୁ ଇଚ୍ଛା ହବନି। କାହିଁକିନା ପଇସାର ମୂଲ୍ୟ ଟା ତୁ ବୁଝିବୁ ପଇସା ଟା କେତେ କଷ୍ଟରେ ଆସୁଛି ବାବା କେତେ ଏତେ କଷ୍ଟ କରୁଥିଲେ?
ହଁ ସେ ଗୋଟେ ମଜା ଅଲଗା ପା ନିଜ ନିଜ ଇଏରେ ପଢିବ ମଜା ଅଲଗା।
ହ ବା।
ତା ଭଳିଆ ମଜା ହେଇପାରିବନି।
ଓ ହୋ ଆଉ ଶୁଣୁ ମୁଁ ଏବେ ରଖ୍ ଖୁଚି ହେଲା ତତେ ପରେ ଫୋନ କରିବି ଆଉ ହେଲା।
ହଁ ହଁ।
ରଖୁଚି ଏଁ।